ଏଇ ବସି ଆଉ ତମେ କଣ କଁ କରୁଚ।
ନାଇଁ ବସ ଥିଲି।
ମୁଁ ଏଇ ଛାତ ଉପରକୁ ଆସ୍
ହଁ ହଁ ଆଉ ତମ ମୁଁ ତମକୁ କିଛି ପ୍ରଶ୍ନ ପଚାରୁ ଛି ମତେ ଉତ୍ତର ଦବ।
ଆଚ୍ଛା।
ହଁ।
ଗଛ କଣ?
ଉଆଁ ଗଛ ଏ ଏ ଏକ ସବୁଜ ଉଦ୍ଭିଦ ଯାହା ମାଟିରେ ଆଁ ବଢ଼ାଏ ଏବଂ ଆମକୁ ଅକ୍ସିଜେନ୍ ଫଳ ଫୁଲ ଓ କାଠ ଦେଇଥାଏ। ଗଛ ଆମ ପାଇଁ କାହିଁକି ଦରକାର?
ଗଛ ଆମକୁ ଅକ୍ସିଜେନ ଦେଇଥାଏ। ଓ ପରିବେଶ କୁ ସୁନ୍ଦର ରଖେ। ଗଛ ବାୟୁକୁ କିପରି ଶୁଧ କରେ?
ଆ ଗଛ ହୁଁ। କି ଆମେ ବନ ଡାଇଅକ୍ସାଇଡ ଶୋଷଣ କରି ଅକ୍ସିଜେନ୍ ଛାଡ଼ିଥାଏ। କାର୍ବନ ଡାଇଅକ୍ସ ସୂଚଣ କରିଥାଏ। ଗଛ ଆମକୁ କଣ ଦିଏ?
ଗଛ ଫୁଲ ଫଳ କାଠ ଛାୟା ଓ ଅକ୍ସସିଜନ୍ ଦଏ। ଗଛ ପରିବେଶକୁ କିପରି ସୁରକ୍ଷା କରେ
ପରିବେଶକୁ ସୁସ୍ଥ ରଖେ ଗଛ ଲଗେଇବା
ଗଛ ଗଛ ଲଗେଇ ଗଛ ଲଗେଇଲେ ବାୟୁ ଧ ହୁଏ ଓ ବର୍ଷା ପଡେ ବଢେ ଅ ଗଛ କାଟିବାର କ୍ଷତି କଣ
ଗଛ କାଟିଲେ ପରିବେଶ ଅଶନ୍ତୁଳ
ହ ହଁ ହୁଁ
ଗଛ ମାଟିକୁ କିପରି ସୁରକ୍ଷା କରେ
ଗଛର ମୂଡ ମାଟି କୁ ଧରି ରଖେ ଓ ମାଟି କ୍ଷୟ ରୋକେ ଉ ଗଛ ବର୍ଷାରେ କିପରି ସାହାଯ୍ୟ କରେ
ସ ବଢାଇ ବର୍ଷାର ସାହାଯ୍ୟ କରଏ
ଉ ଗଛର ସବୁଜ ଅ ତମେ ପଚାର
ଗଛ ସବୁଜ ପତ୍ରର କାମ କଣ?
ପତ୍ର ଖାଦ୍ୟ ପ୍ରସ୍ତୁତି କରେ ଗଛର ମୂଳ କଣ?
ଗଛ ମୂଳ ଗଛକୁ ମାଟିରେ ଧରି ରଖେ ଓ ପାଣି ଶୋଷଣ କରେ। ଗଛ କ
କଣ୍ଡ କଣ୍ଡ ଗଛକୁ ସିଧା ରଖେ ଓ ପୋଷକ ଦ୍ରବ୍ୟ ପହଞ୍ଚାଏ ଅ ଫଳର ଗଛ କଣ
ଫଳ ଗଛ କୁହାଯାଏ। ପଛର ଆଉ ଉପକାରିତା କଣ?
ଆମ୍ବ ଗଛ ସୁସ୍ୱାଦ ଫଳ ଛାୟା ଦେଇଥାଏ।
ହଁ।
ଅ ନିମ୍ ନିମ୍ବ ଗଛର ଉପକାରିତା କଣ?
ଆ ନିମ ଗଛ ଉ ଷଦିଆର ଗୁର ଗୁଣ ଅଣୁଆର ଭୟ ପୁରେ ଅ ବାଟ ଗଛ କାହା କୁ
ବଟ ଗଛ ବହୁତ ବଡ ଓ ଦୀର୍ଘାୟୀ ହୋଇଥାଏ ଗଛ ପକ୍ଷୀ ମାନଙ୍କୁ କିପରି ସାହାଯ୍ୟ କରେ
ଗଛ ପକ୍ଷୀ ମାନଙ୍କୁ ବଶ ସ୍ଥାନ ଦେଇଥାଏ
ହଁ ଜଙ୍ଗଲ ପରିବେଶ ର ସନ୍ତୁଳନ ର ରକ୍ଷା କରେ
ଗଛ ନଥିଲେ ଜୀବନ ବିପଦରେ ପଡ଼ିବ ଆ ପକ୍ଷରଣ କଣ
ଆ
ଲୋକଙ୍କୁ ଗଛ ଲଗାଇବା ପାଇଁ ସଚେତନ କରା କରିବାକୁ କରିବା
ହଁ ପଚାରୁନ
ଆଁ ଗଛକୁ ଗଛରୁ କା କାଠ କେଉଁ କାମରେ ଲାଗେ
ଘର ଆ ଆସ ବାପ ପ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରିରେ
ଯେଉଁ ଗତି ହୁଏ ତାହାକୁ ହୁ ଓଷ ଯାଇ ତୁଳସୀ ଗଛର ଉପକାରିତାକୁ କଣ
ତୁଳସୀ ଅନେକ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ଗଛ ତାପମାତ୍ରା କମେଇବାରେ କିପରି ସାହାଯ୍ୟ କରେ?
ଥଣ୍ଡା ରଖେ ଆମ ଗଛ କୁ କି ପରି ସୁରକ୍ଷା କରିବା
ଗଛ କାଟିବା ବନ୍ଦ କରି ଅଧିକ ଗଛ ଲଗାଇବା ଉଚିତ୍ ହ
ଛୋଟ ପିଲାମାନେ ଗଛ ପାଇଁ କଣ କରିବେ? ଚାରା ଲଗାଇ ଓ ଯାନ ଦେଇ ଏ ଆ ପା ପାରିବା ଗଛ ଆମର କିପରି ପତ୍ର ମାତ୍ରା
ହୁଁ। ଗ ଗଛ ଉ ନିଷ୍କାମି ଭାବେ ଆମକୁ ଅନେକ ଉପକାର କରେ। ଗଛ ବିଷୟରେ ତୁମେ କଣ ମତ କର?
ରେ ଅ ଅମୂଲ୍ୟ ସମ୍ପଦ ଗଛ ବି। ନା ପୃଥିବୀରେ ଜୀବନ ସମ୍ଭବ। ୁ ହେ ତୁଣ ତେଣୁ ପ୍ରତ୍ୟେକ ଲୋକ ଗଛ ଲଗେଇ ାଇ ଓ ଗଛ ସୁରକ୍ଷା କରିବା ଉଚିତ୍।
ହଁ ହଁ ହୁ। ମୁଁ ତମକୁ ଆହୁରି କିଛି କ୍ଵେଶ୍ଚିନ ଦେବି କହିବ ରୁହ ଟିକେ, ମୁଁ ବାହାର କରିକି ଦଉଛି।
ହୁଁ ହଁ ଭଲ ଲାଗିଲା ଆଉ।
ହ। ଟିକେ ରୁ ତାପରେ ଆହୁରି ଦଉଛି।
ହଁ ଦିଅ। ହ
ଆ ବୃକ୍ଷ କଣ?
ଆଉଁ। ବୃକ୍ଷ ବୃକ୍ଷ ହେଉଛି ପ୍ରକୃତି। ତେର ଏକ ଏକ ଅମୂଲ୍ୟ ଦାନ। ଏହାର ମୂଲ୍ୟ କନ। ଟା ସା ଖା ପ୍ରସାଖା ପତ୍ର, ଫଳ ଓ ନା ଫୁଲ ଓ ଫଳ ଥାଏ। ବୁକ୍ଷିଆ ଆମକୁ ଅମ୍ଳଜାନ ଦେଇ ଜୀବନ ଧାରଣ ସାହାଯ୍ୟ କରିଥାଏ। ବୃକ୍ଷକୁ ପ୍ରକୃତିର ବନ୍ଧୁ କାହିଁକି କୁହାଯାଏ?
ବୃକ୍ଷ ପରିବେଶକୁ ସନ୍ତୁଳିତ ରଖେ ବାୟୁକୁ ଶୁଧ କରେ ବର୍ଷା ହେବାରେ ସାହାଯ୍ୟ କରେ ଓ ଜୀବଜନ୍ତୁଙ୍କୁ ଆଶ୍ରୟ ଦେଇଥାଏ ତେଣୁ ଏହାକୁ ପ୍ରକୃତିର ବନ୍ଧୁ କୁହାଯାଏ ବୃକ୍ଷ ଆମକୁ କିପରି ଅମ୍ଳଜାନ
ବୁକ୍ଷ ସୂର୍ଯ୍ୟ ସୂର୍ଯ୍ୟଲୋକଙ୍କ ପାଇଁ ଓ ଅମ୍ଳଜାନ
ବ୍ୟବହାର କରି ପ୍ରକାଶ ପ୍ରତିକ୍ରିୟା ଖାଦ୍ୟ ପ୍ରସ୍ତୁତ କର ରେ ଏବଂ ଅମ ଅ ଅମ୍ଳଜାନ ଛାଡିଥାଏ। ବୃକ୍ଷର ମୂଲ୍ୟ କାମ କଣ?
ଅ ମୁଡ଼ ଗଛକୁ କଣ ପଚାରିଲ ଅମଡ଼ା ମୁଡ଼ ଗଛକୁ ମାଟିରେ ଦୃଢେ ଭାବେ ଧରି ରଖେ ଏହା ମା ଇ। ଖଣିଜ ଲବଣ ଶୋଷଣ କରି ଗଛର ଅନ୍ୟ ଅ ଅନ୍ୟ ଅଂଶକୁ ପହଞ୍ଚାଏ। ବୃକ୍ଷର କା କାଣ୍ଡର ଗୁରୁତ୍ୱ କଣ?
କାଣ୍ଡ ଗଛର ମୁଖ୍ୟ ଅଂଶ ଏହା ଗଛକୁ ଦୁର୍ବଳ ପ୍ରଦାନ କରି ସାହା ହିତ ପ୍ରାଣୀ ଓ ଖାଦ୍ୟକୁ ମୂଳରୁ ପତ୍ର ବଞ୍ଚାନ ପହଞ୍ଚିଥାଏ।
ବୃକ୍ଷ ଜଡ ନା ବୃକ୍ଷ ପରିବେଶ ପାଇଁ କାହିଁକି ଆବଶ୍ୟକୀୟ?
ବୃକ୍ଷ ପାଇଁ ପ୍ରଦୂଷଣ କମାଏ ଜଳବାୟୁ ସନ୍ତୁଳିତ ରଖେ ମାଟି କ୍ଷୟ ରୋକେ ଓ ପରିବେଶକୁ ସବୁଜ ଓ ସୁନ୍ଦର
ହୁଁ। ବୃକ୍ଷ, ପତ୍ର ମା ମା ମାଧ୍ୟମରେ ଜଳ ସ୍ ଜଳୀୟ ବାଷ୍ପ ଛାଡିଥାଏ ତାହା ମେଘ ସୃଷ୍ଟି ତି ରେ। ସାହାଯ୍ୟ କ ହୁଏ ଏବଂ ବର୍ଷା ହେଉଥିବା ଭୂମିକୁ ନିଭାଏ ବୃକ୍ଷ କିପରି ମାଟି କ୍ଷୟ ର କେ ରା ରାକେ
ବୃକ୍ଷର ମୂଳ ମାଟି କୁ ଭଲ ଭାବେ ଧରି ରଖେ ଏହା ଦ୍ଵାରା ବର୍ଷା ବା ପବନ ଯୋଗୁ ମାଟି ଧୋଇ ଯିବାର ସମ୍ଭାବନା କମିଯାଏ ବୃକ୍ଷ ଜୀବଜନ୍ତୁଙ୍କୁ କିପରି ସାହାଯ୍ୟ କରେ
କା ଟି ପତଙ୍କ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଖାଦ୍ୟ ବାସ ଓ ସୁରକ୍ଷିତ ପ୍ରଦାନ କରେ ବୃକ୍ଷ ହଁ।
ହ ବୃକ୍ଷରୋପଣ ଦ୍ଵାରା ପରିବେଶ ସୁରକ୍ଷିତ ହୁଏ। ପ୍ରଦୂଷଣ କମେ ଅମ୍ଳଜାନ ବୃଦ୍ଧି ପାଏ ଓ ଭବିଷ୍ୟତ ପିଢି ପାଇଁ ସୁସ୍ଥ ପରିବେଶ ମିଳେ ଆ ଜଙ୍ଗଲର ଗୁରୁତ୍ଵ କଣ
ଜଙ୍ଗଲ ହେଉଛି ବହୁତ ପ୍ରାଣୀଙ୍କ ଘର ଏହା ଜ ଓ ବସ୍ ସ୍ଥାନଣ ବର୍ଷା ଓ ଜୀବନ ବିଭତ ରକ୍ଷା କରେ ମହା ମହତ୍ତପୂର୍ଣ୍ଣ।
ହ
ହଁ।
ମଣିଷ ବିଭିନ୍ନ ଆବଶ୍ୟକତା ପାଇଁ ବଡ ବଡ ପରିମାଣରେ ଗଛ କାଟିବାକୁ ବନ ବିଷ କୁହାଯାଏ। ବନ ବି ବିନାଶର କୁପ୍ରଭାବ
ବନ ବିଶ୍ୱାସ ଯେଉଁ ବର୍ଷା କମି ଥାଏ ମାଟି କ୍ଷୟ ବଢ଼େ ତାପମାତ୍ରା ବୃଦ୍ଧି ପାଏ ଏବଂ ଜୀବନ କୁ। ବାସସ୍ଥାନ ନିକଟ ହୁଏ। ଏହାପରି । ଉତ୍ତର ଲେଖି ପରି କ୍ୟା ଲାଇନ୍ ଦେଇ ପାରିବେ। ହୁଁ ଆ ଆଉ। ନାହିଁ।
ନା ସେତିକି ସେ ଆପେ ଆପେ ନା ଦଉଛି ଟିକେ ରୁହ।
ହୁଁ ହୁଁ ଆଉ କଣ ସବୁ ଭଲ? କିଛି ଖାଇନହିଁ ବସିଛି ଫୋନ ରେ ଗପୁଛି। ହଁ ସବୁ ଭଲ। ଏଇ ବସୁଛୁ।
ଆଉ ଖରା ବେଳେ କଣ ଖାଇ ଥିଲ?
ହୁଁ ହେଇଥିଲା।